ନା ଉଁ। ଫ୍ୟାନ୍ ଚାଲୁ କଣ ହେଲା କଣ କରୁଚ? ହୁଁଁ ମୁଁ ବସିଚି ଆଉ।
ହୁଁ ଆଉ ମଧ୍ୟାନ ଭୋଜନ କରିସାଇଲଣି?
ନାଇଁ କରିନି କରିବି।
ଆଉ ଆଜି ମଧ୍ୟାହ୍ନ ଭୋଜନ ରେ କଣ କଣ ସବୁ। ରୋଷେଇ ସାମଗ୍ରୀ ହେଇଚି।
ହୁଁ ହେଇଚି ଭାତ। ଉଁ ତାପରେ ହେଇଯାଇଚି ସାରୁ ଆଳୁ ବାଇଗଣ। ହୁଁ ବଢି ବିଲାତି। ତରକାରୀ ଆଉ ଆଳୁ କା କୁଡ଼ି ପିଆଜ ଲଙ୍କା ସବୁ ଚକ୍ଟା ହବ।
ହଁ ହଁ। ବଢିଆ ଆଉ ବହୁତୁ ଭଲ ହଁ ଆମେ ଭୋଜନ କରିସାଇଲୁ।
କଁ ଖାଇଲେ?
ଆମେ ଖାଇଲୁ ଡାଲି ଆଉ ବୁଟ ଡା ଭେ ଯୋଉ ପୋଇ ଆଉ କଖାରୁ ପଡିକି ସେ ସବୁ ମାନେ ହେଇଛି ଯୋଉ ଘାଣ୍ଟ ଭଳିଆ ଯୋଉ ହୁଏ। ସେଇଟା ହେଇଛି ଆଉ ଭେଣ୍ଡି ଆଳୁ ଭଜା ହେଇଛି ଆଳୁ ଭତ୍ତା ହେଇଛି। ମ ଘର ହେଇଛି ସବୁ
ମାନେ ଆଳୁ ଭର୍ତ୍ତରେ ପିଆଜ ତେଲ ପଡିକି ସବୁ ବଘରା ହେଇଛି ଆଉ ହୁଁ।
ଲଗା ହେଇଛି।
ହୁଁ ହୁଁ। ଆଉ ଆମେ ଯୋଉ ସବୁ ପଖାଳରେ ଯୋଉ ଖାଇବା ଖାଉ ସବୁ ନଗେଇ ଖିଆ ଲଗେଇ ଖାଉ।
ଗରିବ ଲୋକଙ୍କର କୋଉ ଗରିବ ଲୋକଙ୍କ କୋଉଟେ ପ୍ରିୟ ଖାଦ୍ୟ କହିଲ?
ଉ ସେଟା ତ ଆମେ ସେଇଟା ହଉଛି ପଖାଳ ମାନେ ଯୋଉମାନଙ୍କର ଚାଷ ଷୀ ଭାଇମାନଙ୍କର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆମେ ତ ଓଡିଆ ଯେହେତୁ ଆମେ ଚାଷୀ ଆମେ ପଖାଳ ଆମର ପ୍ରିୟ। ପଖାଳ ମୁଠେ ହେଇଗଲେ ଶଇଲା। ଆଉ କିଛି ଦରକାର ନାହିଁ ଆଉ ପଖାଳ ସାଙ୍ଗରେ ଶୁଖୁଆ ପୋଡା କି ବିଲାତି ପୋଡା ବାଇଗଣ କୁ ପୋଡିକି ବିଲାତିକି ପୋଡିକି ତା ଦେହରେ ହୁଁ ଲଙ୍କା ରସୁଣ ଦେଇକି ଏ ପିଆଜ ତେଲ ଦେଇକି ଚଟିକି ଖିଆଯାଏ ତାପରେ ହଉଛି ଆଳୁରେ ଏମିତି ହୁଁ। ଆଳୁରେ ଆମ୍ବୁଲ ମିକ୍ସଚର ରାଗ ମିକ୍ସଚର ଆଉ ଧନିଆ ପ ପତ୍ର ପିଆଜ ଲଙ୍କା ସବୁ ପଡିକି ତାକୁ ବି ଗୋଟେ ଚକ୍ଟା ଯାଏ।
ଏଇଟା ପଖାଳକୁ ଭାରି ଅତ୍ୟନ୍ତ ମନୋରମ ଖାଦ୍ୟ।
ହଁ ତା ତାପରେ ବି ବାଇଗଣକୁ ଭାଜିକି ଉ ତା ଦେରେ ଦହି ଦହିରେ ଭେରସୁଙ୍ଗ ପତ୍ର ଲଙ୍କା ଲୁଣ ସବୁ ମାନେ ବଘାରି କି ଜିରା ସବୁ ବଘହାରିକି ତା ଦେହରେ ବି ପକାଯାଏ ସେ ଗୋଟେ ହେଲା ଦହି ବାଇଗଣ ତାକୁ ବି ପଲା ହାତରେ ପଖାଳ ହାତରେ ସବୁ ଲଗେଇି ଖାଇ ପାରିବା ତାପରେ ସୁ ହଁ ତାପରେ ଯେମିତି ଶୁଖୁଆକୁ ପୋଡିକି ତାକୁ ଲଙ୍କା ରସୁଣ ଦେଇକି ଶିଳରେ ବା ହେିମ ଦସ୍ତାରେ ଛେଚିକି ତାକୁ ପଖାଳରେ ଲଗେଇକି ଖାଇପାରିବା ତାପରେ ହେଲା ଜହ୍ନି କି ମଧ୍ୟ ପୋଡିକି ଖାଇ ପାରିବା ଚକଟିକି ଲଙ୍କା ରସୁଣ ଦେଇକି ହଁ ତାପରେ ଭେଣ୍ଡି କିି ମଧ୍ୟ ଚକଡିକି ତାକୁ ପୋଡିକି ତେଲ ମିକ୍ସଚର ପିଆଜ ଦେଇକି ଚ କି ଖାଇପାରିବା।
ଆମେ ଯେହେତୁ ଓଡିଆ ନା ଆମେ ସବୁ ପ୍ରକାର ଯୋଉ ମାନେ ପ୍ରକାର ଯେତେ କହିବ ଆମେ ସେ ପ୍ରକାର କରି ଖାଇପାରିବା।
ହଁ ତାପରେ ପୋଟଳକୁ ମଧ୍ୟ ପୋଡିକି ଖାଇ ପାରିବା ଚଟିକି ତାକୁ କଲରାକୁ ବି କଲରାକୁ ସିଝେଇକି ହୁଁ ପୋଡ଼ିିକି
ହଁ ସି ଯାଇକି ଟିକେ ଭତ୍ତା କରି ଖାଇପାରିବା ହଁ।
ହୁଁ। ତାପରେ ହେଲା କାକୁଡିକି ମଧ୍ୟ ଖଟା କରିକି ଖାଆନ୍ତି ଗୁଡ ଦେଇକି ଖ ଟା କରିକି ଖାଆନ୍ତି ଆଉ ଗୋଟେ ହେଲା ଶାଗ ଶାଗ ଯୋଉ ମାନେ ଚଣା ଶାଗ ଯୋଉ ତାକୁ ଭାତ ପକେଇକି ତା ଦେହରେ ଭାଜିକି ମଧ୍ୟ ଖାଆନ୍ତି।
ହଁ ସେଇଟା ଭଲ ଲାଗେ?
ହୁଁ ପଖାଳରେ।
ହୁଁ ଆଗ ତ ଦେହକୁ ବହୁତୁ ଉପକାର ଜିନିଷ।
ହଁ ତାପରେ ଯୋଉ ସଜନା ଶାଗ ଆମର ଅଛି ସେ ସଜନା ଶାଗ କୁ ପୋଡିକି ମଧ୍ୟ ତାକୁ ଲାଙ୍କା ରସୁଣ ଦେଇକି ଚକଟିକି ତେଲ ଦେଇ ସୋରିଷ ତେଲ ଦେଇକି ଚକଟିକି ଖାଆନ୍ତି। ଆଉ ତାପରେ ଆଉ କଣ? ଆଳୁକୁ ମଧ୍ୟ ପୋଡିି କି ତାକୁ ଚକଟିକି ପାଗ କରିକି ମି ଖାଆନ୍ତି।
ମାନେ ପଖାଳରେ ରାନ୍ଧିବୁ କେତେ ପ୍ରକାର ଲଗେଇକି ଦରକାର। ବି ଲଗେଇ ଖାଦ୍ୟ ବହୁତ ଭଲ ଲାଗେ ହଁ।
ହୁଁ ତାପରେ ଯୋଉ କଖାରୁ ଆମର ଅଛି ବୋଇତାଳୁ ଯୋଉ ସେକୁ ତା ଡଙ୍କ କୁ କୁ ଆଉ ତା ପତ୍ର କୁ ତା ଫୁଲ କୁ ସାରୁ ଆଳୁ ବାଇଗଣ ବଢି ଦେଇକିନା ମାନେ ତରକାରୀ କରିକି
ହଁ ହଁ ରାଇତା କଲେ ଭଲ ଲାଗେ ହଁ।
ହୁଁ ତାପରେ କଲରା ପତ୍ରକୁ ବେସନ ଦେଇକି ଗୋଳେଇକି ଛାଣିକି ବି ଖାଆନ୍ତି ତାକୁ। ହୁଁ।
ହୁଁ।
ତାପରେ ଆଉ କି ତରକାରୀ ଫରକାରୀ କଣ ଖାଆନ୍ତି ସବୁ ପଖାଳରେ ତମେ କୁହ?
ତରକାରୀ?
ପୋଟଳ ତରକାରୀ ହେଲା କି କଣ ଛେନା ତରକାରୀ ଯୋଉ ହୁଁ
ପୋଟଳ ଆଳୁ ତରକାରୀ ଆମେ କରିବା ଟମାଟର ଦେଇ ବିଲାତି ବାଇଗଣ ଯାହାକୁ କହନ୍ତି। ଆମେ ଦେଇ ଦେଇ ଗରମ ମସଲା ଦେଇକି ତରକାରୀ କରିପାରିବା। ଆମେ ଭେଣ୍ଡି ଭେଣ୍ଡି ଆଳୁ ଆମ୍ବୁଲ ପକେଇକି ବି ତରକାରୀ କରିପାରିବା। ସିଜା ଆଳୁ ରେ କରିବା ବହୁତ ଭଲ ଲାଗିବ।
ହୁଁ।
ଆମେ ଫୁଲ କୋବି ଆଳୁ ତରକାରୀ କରିପାରିବା। ସୋରିଷ ମସଲା ଦେଇ କଲେ ଚଳିବ। ଗରମ ମସଲା ମସଲା ଦେଇ କଲେ ବି ଚଳିବ। ଆଉ ତରକାରୀ ତ ମାନେ କେତେ କେତେ ପ୍ରକାର ତରକାରୀ ମାନେ କଣ କ ସାରୁ, ଆଳୁ, ବିଲାତି ବାଇଗଣ, ବଢ଼ି ତରକାରୀ। ସିଏବି ତରକାରୀ
ହୁଁ। ଆଉ ଟିକେ ଛେନାକୁ ଭାଜିକି ତା ଦେହରେ ପାଳଙ୍ଗ ଶାଗର ବଟା ଦେଇକି ତାକୁ ତର
ହଁ। ସେଟା ମୋ ଝିଅ କରିଥିଲା ଭଉତୁ ବଢିଆ ଲାଗୁଥିଲା ପନିଆରିରେ ପନିଅରି ପାଳଙ୍ଗ ଦେଇକି।
ହୁଁ ତାପରେ ଗୋଟେ ଅଛି ଆମର ଯୋଉ ରହିଲା ଧନିଆ ପତ୍ର ଧନିଆ ପତ୍ରକୁୁ ମାନେ ତାକୁ ବାଟିକି ଲଙ୍କା ରସୁଣ ଦେଇକି ଲୁଣ ଦେଇକି ବା ବାଟିକି ତାକୁ ଚଟଣୀ କରି ଖାଇବା ଧନିଆ ପତ୍ରକୁ।
ଆଳକୁ ପୁରା ମାନେ ଖାଇ ଖଳିଆ ଖାଇ
ହୁଁ ନଡିଆକୁ ମଧ୍ୟ ଚଟଣି କରି ଖାଇପାରିବା ନଡିଆ ଚଟଣୀ।
ନଡିଆକୁ ଚଟଣି କରିବା କଇଁଥକୁ ବି ଚଟଣି କରିବା। ଆମ୍ବକୁ ବି ଚଟଣି କରିବା। କରମଙ୍ଗା ଚଟଣି କରିବା। ମାନେ
ହୁଁ। ହଁ କରମଙ୍ଗା ଯୋଉଟା କହିଲେ ସେଇଟା ଉ ଲଙ୍କାଗୁଣ୍ଡ ଲୁଣ ଦେଇକି ଖାଇ ପାରିବା ତାକୁ ମଡେଇକି ସେମିତି। ହୁଁ। ତାକୁ କରମଙ୍ଗା ଗୁଡ ଦେଇକି ଖଟା କରିକି ବି ଖାଇ ପାରିବା ଆମେ ଅରୁଆ ଭାତରେ। ଆଉ, ପଣସ କୁ ଉ ତାକୁ କାଟିକି କଞ୍ଚା ପଣସ ଯୋଉ ଛୋଟ ଛୋଟ ଛୋଟ ପଣସ ଯିଏ ଥିବ ତାକୁ ତରକାରୀ କରି ମଧ୍ୟ ଖାଆନ୍ତି।
ସେତିକ ହଁ।
ହଁ ଆଉ ପଣସକୁୁ ଛାଣିକି ମଧ୍ୟ ଖାଆନ୍ତି। ଚାଉଳ ଗୁଣ୍ଡ ଦେଇକି କି ବେସନରେ ଛାଣିକି ମଧ୍ୟ ଖାଆନ୍ତି।
ପକୋଡା କରିବ ପଣସ ପକୋଡା।
ହୁଁ।
ଆଉ ତମେ ଯୋଉ
ସାରୁ ଆଳୁ ବାଇଗଣ ବଢି ବିଲାତି ଦେଇକି ତରକାରୀ କରି ମଧ୍ୟ ଖାଆନ୍ତି ସଜନା ଶାଗକୁ।
ସଜନା ଶାଗ ତ ଦେହକୁ ବହୁତ ଭଲ ନା। ହଁ। ସଜନା ଛୁଇଁରେ ଆଉ ସଜନା ପତ୍ରରେ ଭରପୁର ଭିଟାମିନ୍। ତା ଦେହାର ପ୍ରବଳ ମାତ୍ରାରେ ରହିଛି। ଆଉ ତମେ ଗୋଟା ନୂଆ ଯୋଉ ତମେ ନିମର ଯୋଉ ନିମ୍ବ ଗଛର କଢ ଖାଇଛ କି ଆଳୁ ପକେଇକି ଭାଜିଲେ ହଁ
ହୁଁ ତାକୁ ତୋଳା ହେଇକି ଶୁଖା ହେଇକି ଆଳୁ ପକେଇକି ଛୋଟ ଛୋଟ ଆଳୁ ପକେଇକି ଭାଜିକି ଖାଆନ୍ତି
ଆମେ ଲିମ୍ବ କଢ ଭଜା ଖାଇଲେ ଆମର ଦେହରେ କୁଣ୍ଡେଇ କାଣ୍ଡେଇ ହବନି ଆମଠି କୁର୍ମି ମରିଯିବ ଆମ ଦେହକୁ ବହୁତ ମାନେ ଭଲ ନିମ୍ବ କଢାର ଭଜା ଖାଇଲେ ଆଉ ଆମେ ଲିମ୍ବ କଢ଼ ଆମେ ଧର ଆଳୁ ସିଝା ଆଳୁ କରିଦବା ସ ଆଳୁକୁ ସିଝେଇଦବା
ହୁଁ ବଉ ରିଚିହ୍ନା ବହୁ କହୁଛି ଲିମ୍ବ ପତ୍ର ଭାଜିଛି ଖାଇବୁ
ଯୋଉ ଆଳୁ ଭର୍ତ୍ତା ବଘରରେ ଆମେ ସେ ନିମ୍ବ କଢ ଭାଜିକି ପକେଇବା
ଶନିବାରିଲି ଖାଁିବକାର ମଜାଁଁ
ବହୁତ ସ୍ଵାଦିଷ୍ଟ ଭଜା ଆଉ ଆମର ଆମ ଆମ ବଡ ବୋଉ ତାକୁ
ଚିଙ୍ଗୁଡ଼ି ମା ମାଛକୁ ଭାଜିକି ଲଙ୍କା ରସୁଣ ସୋରିଷ ତେଲ ଦେଇକି ତାକୁ ଶିଳରେ ଛେଚିକି ମଧ୍ୟ ଖାଆନ୍ତି ପଖାଳ ରେ
ହୁଁ ଶିଳରେ ଛେଛି ମାଛ ପୋଡା ଖାଇବ ଏଇ ମରାଳି ଭଳିଆ ଟିକେ ଆଙ୍ଗୁଳା ଆଙ୍ଗୁଳି ମାଛ ପୋଡିବ
ହୁଁ
ତାକୁ ରସୁଣ ତେଲ ପକେଇି ଖାଇବ ଛେ ହଁ କଖାରୁ ପତ୍ର ଥିରେ ଆଉ କଦଳୀ ବାନ୍ଧି କରି ପଢିବ ବହୁତ ବଢିଆ ଲାଗିବ ସେ
ହୁଁ।
ଆଉ ଆଉ କଣ ଟା ଭଲ ଲାଗେ ଖାଇବାକୁ ତମକୁ।
ହଉ ଲା
ଆଉ ଲାଉକୁ ମଧ୍ୟ ରାଇତା କରାଯାଏ। ହଁ ଲାଉ ତ ଆମ ଦେହ ପକ୍ଷେ ବହୁତ ସ୍ଵାସ୍ଥ୍ୟକର ଖାଦ୍ୟ।
ହୁଁ
ଲାଉ କୁ ଡାକ୍ତର ମାନେ କହୁଛନ୍ତି ଆମକୁ ମାନେ ଲାଉ ଜୁସ୍ କରି ପିଇବାକୁ।
ହୁଁ ଲାଉ ସନ୍ତୁଳା କରିକି। ରୁଟି ରେ ବି ଖାଇ ହବ ପାଣି କଖାରୁ ବି ସେମିତି।
ଯାର ହୃଦ ରୋଗ ହୃଦୟର ରୋଗ ଥିବ ସେଇ। ଲାଉ ଲାଉ ପରିବାଟି ଖାଇଲେ ବହୁତ ଭଲ ତାଙ୍କ ଦେହକୁ।
ପାଣି କଖାରୁ ମଧ୍ୟ ଡାଲମା।
ଡାଲି କରାଯାଏ ମୁଁ ସ୍କୁ ଯାଇ ପଡିବିାଇସ କରାଯାଏ ଏି ବି ବାାତରେ କଣନ୍ତି ହଁ ଆମେ ସବୁଥିରେ ଖାଇପାରିବା ରୁଟିରେ ଭାତରେ ଆମ। ଯେଉ ପରିବା ହୋଉ ଆମେ। ଆମ ଓଡିଆ ଘର ନା ଯୋଉ ପରିବା ହେଲେ ଆମେ ଖାଇକିରି ଆମେ ମାନେ। ଆଜେଷ୍ଟ୍ କରିଦବା।
ତାପରେ କାକୁଡି କୁ ଆମେ ଲଙ୍କା ରସୁଣ। ପିଆଜ ଦେଇକି ଝୋଳପାଣି କରିକି ବି ଖାଇ ପାରିବା।
ହଁ କାକୁଡି ଆମେ କା। କାକୁଡି ତମେ ସବୁଦିନ ଖରାବେଳ ଖାଦ୍ୟରେ ସାଲାଟରେ ଖାଇବ। ଦେହକୁ ବହୁତ ମାନେ।
ହଁ କାକୁଡି ସାଲାଟ୍ ମଧ୍ୟ କରାଯାଏ ଯୋଉଟା କି କାକୁଡି ବିଲାତି ପିଆଜ।
ସେଇ ସାଲାଟ୍ ଟା ହିଁ ସବୁ। ମାନେ ସମସ୍ତେ ଡକ୍ଟର ମାନେ କହୁଛନ୍ତି ଖାଦ୍ୟରେ। ଖରାବେଳ ଖାଦ୍ୟରେ ନିହାତି ସାଲାଟ୍ ଖାଇବା ଆଉ କେତେବେଳେ ନୁହେଁ।
ହୁଁ।
ହଁ।
ତା ପରେ ଦହି ପକେଇ ସାଲାଟ୍ କରିକି ବିି ଖାଇବା। ହୁଁ ଆଉ ହୁଁ।
ଆଉ ଆମର।
କୋବିକୁ ଯୋଉ ଚୁନା ମାଛକୁ ମଧ୍ୟ ପତ୍ର ପୋଡା ବି କରାଯାଏ।
ହଁ ଫୁଲକୋବି କି।
ହୁଁ ହେଇଗଲା କାଟୁଛି ତମେ ସିଆଡୁ କରିବ।
ହଁ ମୁଁ ସିଆଡୁ କରିବି ଆଉ।